ହ୍ୟାଲୋ।
ହଁ ଆଉ କଣ କରୁଛୁ?
ଏଇ କିଛି ନାହିଁ ଶୋଇକି ଉଠିଲି।
ଆଉ ତମର କଣ କେମିତି ଗରମ ହଉଛି ନା ନାଇଁ?
ଗରମ ତ ବହୁତ ଜୋରରେ ହଉଚି କିନ୍ତୁ ଆମ ଘରେ ଟିକେ ଥଣ୍ଡା ଲାଗୁଛି ଆଉ ଆମର ଢାକୁଆ ଘର ନା ତ ଛାତ ଘର ଅପେକ୍ଷା ଟିକେ ଥଣ୍ଡା ଲାଗେ ଆଉ
ଅଛି ଆମର ତ ଏତେ ଜୋରେ ଗରମ ହଉଛି ମାନେ ଘରେ ହିଁ ରହି ହଉନି।
ହଁ ବାହରେ ତ ବହୁତ ଜୋରେ ଗରମ ହଉଛି।
ହୁଁ ଆଉ ବର୍ଷା ହେଇଥିଲା ନା ତମ ଗୋଟେ
ନାଇଁ ବର୍ଷାତ ନାଇଁ ଏ ବଟ ଏଇ ତିନି ତିନ ଦି ତିନି ଦିନ ହବ ଏଁ ତିନିଟା ଚାରିଟା ପାଖାପାଖିରେ ହଉଛି ଲାଇଟିଙ୍ଗ ହଉଛି। ନା ଘଡଘଡି ମାରୁଛି ଜୋରେ କିନ୍ତୁ ବର୍ଷା ଫର୍ଷା ହଉନି ପବନ ଜୋର ଦଉଛିି।
ହୁଁ ଆମର ବି ଏପଟେ ମାନେ ପନ୍ଦର ଦିନ ଖଣ୍ଡ ହବ। ମାନେ ସେଇ ଚାରିଟା ବେଳକୁ ସବୁଦିନ ପ୍ରାୟତଃ ସେଇ ଗବ ମାନେ ଘଡଘଡି ପବନ ଜୋରେ ହଉଛି ଆଉ ବର୍ଷା ହଉନି।
ହ ପରା।
ହୁଁ ଆଉ ରଜ ପାଇଁ କଣ ତମ ଗାଁରେ କେମିତି କଣ କଣ ତମର ରଜ ଭଲସେ ପାଳନ କରୁଛନ୍ତି ଏଥର ଆଳେ?
ହୁଁ ଏ ବର୍ଷ ରହିଛି ପୁରା ଧୁମଧାମ ରେ କରିବେ କିନ୍ତୁ ମୁଁ ରହିବିନି।
ଓହୋ କ ପାଇଁ?
ପରୀକ୍ଷା ପରୀକ୍ଷା ଅଛି ପରା ମୁଁ ପଳେଇବି। ପରୀକ୍ଷା ସାରିକି ଆସୁଆସୁ ବା ରଜ ଲାଷ୍ଟ ହେଇଯାଇଥିବ।
ଓହୋ ହୋଁ ରଜ କେମିତି କଣ କରିବେ ତମର ଏଥର?
ଏଥର ପୁରା ଧୁମଧାମରେ କରିବେ ଯେମିତି ଯାତ୍ରା ଟାଇପ ର ମେଳା ଟାଇପ ର ପଡେ। ପକେଇବେ ୱିଥ ଡିଜେ ଆଣିବେ ଡି ଜେ ଫିଜେ ଲଗେଇକି ପୁରା ଧୁମଧାମରେ କରିବେ। ଏବେଠୁ କରିସାରିଲେଣି ଯୋଉ ଦୋଳି ଫୋଳି ସେ ପିଲର ଢାଳିକି କଂକ୍ରିଟ ରେ କରୁଛନ୍ତି।
ଓହୋ କି ଦୋଳି କି ସେଟା?
ଏଇ ଯୋଉ ଚକରି ଦୋଳି ଟା ସେଟା ଯଦି ଖୁଣ୍ଟାରେ କରିବେ, ସେଟା କୁଣ୍ଡ ଟା ବେଳେବେଳେ ବି ସ୍ଲାଇଡ୍ ଅପ୍ ପରେନି ନା ଯଦି ଓଭରଲୋଡ ହେଇିଯିବ। ତ ସେମାନେ ଆଗୁଆ ସେଟା ଗୋଟେ ପିଲର ଢାଳି ଦେଇଛନ୍ତି ସେ ପିଲର ରେ ହୋଲଡିଙ୍ଗ କରିକି କରିବେ ପ୍ରାୟ ଆଉ। ନଟ ହୋଲ୍ଡିଙ୍ଗ କରିକି ତାପରେ ସେ ଯୋଉ ଉମ ସେଇଟା କି ଦୋଳି କୁହନ୍ତି ଏ ଯୋଉ ଅଁ ଖାଇଦୋଳି। ସେଇଟା ବି ପୁରା ସିଷ୍ଟମାଟିକ ଆଣିବେ କିଣିକି ଜେନେରେଟର ସିଷ୍ଟମ କରିବେ। କରେଣ୍ଟ ସିଷ୍ଟମରେ ଚଲେଇବେ କରେଣ୍ଟ କଟିଗଲେ ଜେନେଟର ସିଷ୍ଟମ୍ କରିବେ, କହୁଛନ୍ତି ତ।
ହୁଁ ହୁଁ ତାହେଲେ ତମର ଏଥର ରଜ ପୁରା ବଢିଆ ସେ ପାଳନ କରିବ ନା।
ପୁରା ବଢିଆ ସେ କରିବେ ହଁ।
ହୁଁ ଯାହା ହଉ ଆଉ ନା ଆମର ବି ଗାଁ ରେ ହୁଏ ରଜ ଭଲ ସେ ଯେ ଆଉ ହଉଛି ଆମ ପାଖରେ ପୁରା ମାନେ ଏଇ ଦଶ ପନ୍ଦରଟା ଖଣ୍ଡେ ଗାଁ ପୁରା ବଢିଆ ସେ ରଜ ମଉଜ ରଜ ମହ ଉତ୍ସବ ଏମିତି କରିକି ପୁରା ବଢିଆ ସେ ପାଳନ କରୁଛନ୍ତି। ଆଉ ଆମର ଏଇଠି ପାଖରେ ଗୋଟେ ଗାଁ ରେ କଣ କହିଲ ଯଉ ମାନେ ରଜକୁ ବି ସେଇ ଛୁଆ ମାନେ ସବୁ ଝିଅ ପୁଅ ଯିଏ ବି ମାନେ ନାଚ ଗୀତ ସବୁ କରିବେ ଆକ୍ଟିଂ ଫାକ୍ଟିଂ କରିବେ ରାତି ବେଳକୁ। ଆଉ ମେଲୋଡି ନାଇଟ୍ ଭଳିଆ ମାନେ ମେଲୋଡି ଫେଲୋଡି ଭଳିଆ କରିବେ ଭଜନ ସନ୍ଧ୍ୟା ଏମିତି କରିବେ ଆଉ ଛୁଆଙ୍କୁ ମସ୍ତେ ପୁରା ବହୁତ ସାରା ଛୁଆ ସେ ଗାଁ ରୁ ହଉ କି ମାନେ ବାହାରୁ ହଉ ସବୁ ବନ୍ଧୁବାନ୍ଧବ ମାନଙ୍କୁ ବି ଡା କହନ୍ତି ଆଉ ସେମାନେ ବି ହଁ ସେମାନେ ବି କରିବେ ନାଚ ବାଚ ଆଉ ମାନେ ଦି କଣ କହିଲ ମାନେ ପ୍ରା ଫାଷ୍ଟ ସେକେଣ୍ଡ ଥାଡ ଏମତି ବାଛନ୍ତିନି ପ୍ରାଇଜ ଦିଆହୁଏ ଜେ କିନ୍ତୁ ଯେହେତୁ ରଜଟା ଗୋଟେ କଣ ମାନେ ସମସ୍ତେ ମଜାମସ୍ତି କରିବା ପାଇଁ ନା। ଆଉ କିନ୍ତୁ ସମସ୍ତଙ୍କୁ ପୁରା ଯାହାହଲେ କିଛି ଗୋଟେ ପ୍ରାଇଜ ଦେବେ।
ହୁଁ ବଢିଆ ଲାଗେ ସେମିତି ହଁ ଆମ ପାଖ ଗାଁରେ ବି ସେମତି କରନ୍ତି। ସନ୍ଧ୍ୟା ହବ ତ କିଛିଟା ମାନେ ଉଁ ଫଙ୍କସନ୍ ଟାଇପର କରିବେ ମାଇକ ଫାଇକ ବଜେଇବେ ଦେନ କମ୍ପିଟେସନ କରିବେ। ପ୍ରତିଯୋଗିତା କରିକି ସେ ସମସ୍ତଙ୍କୁ ପ୍ରାଇଜ ଦେବେ ଲାଷ୍ଟ ଦିନ ପ୍ରାଇଜ ଦେବେ ଫାଷ୍ଟ ତିନି ଦିନ ପୁରା କରିବେ ସବୁ କିଛି ଘର ଗାଁ ସ୍ତ୍ରୀ ଲୋକମାନେ ବି ଯାଇକି ପାଟ ପାଟିସ୍ପେଣ୍ଟ କରନ୍ତି ବଢିଆ ଲାଗେ ମୋ ନନା ଥରେ ଦେଖେଇଥିଲେ ବୁଲେଇକି ସେଠୁ ଜାଣିଥିଲି ଭଲ ଲାଗେ ଆମର ନଥିଲା କିନ୍ତୁ କହୁଛନ୍ତି କରିବେ ଏବର୍ଷ ଭଲସେ ବୋଲି।
ଉଁ ନା ସେଇଆ ମୁଁ ଶୁଣିଥିଲି ତ ତମ ଗାଁରେ ଭଲସେ ରଜ ପାଳନ କରିବି ବୋଲି। ହଉ ଦେଖିଆ ଆଉ ଯଦି ସୁଯୋଗ ମିଳିଲା ଯିବା କେବେ ଗୋଟେ। ହୁଁ ନା ରଜରେ ତ ଆମେ ଯାଉ ଏଇ ଆମେ ଦି ଚାରି ଜଣ ସାଙ୍ଗ ହେଇ କି ଯାଉ ଓ ବୁଲିବା ପାଇଁ ଆମ ପାଖରେ ଯେତିକି ସବୁ ଗାଁ ଅଛି ସବୁ ମାନେ ଗାଁ କଣ ସେ ତ ର ମଉଜ ଯୋଉ ବନଉଥିବେ ଯୋଉ ଜାଗାରେ ସେ ଜାଗାରେ ପୁରା ଯାଇକି ଦଶ ପନ୍ଦର କିଲୋମିଟର ଭଳିଆ ଆମେ ବୁଲିକି ଆସୁ।
ଆଚ୍ଛା ହଁ ଭଲ ଲାଗେ ସେମିତି ବୁଲିଲେ ବି। ନାଇଁ ଦେଖିବ ଯଦି ସମୟ ପାଇଲ ଏପଟେ ବି ପଳେଇ ଆସିବ ବୁଲିକି ପଳେଇବ।
ଅଁ ହଁ। ହଁ ଦେଖିଆ ଯିବା ଆଉ ଏତେ ଭଲ୍ସେ କରିବେ ବୋଲିତ ସମସ୍ତେ ଷ୍ଟାଟସ୍ ଫାଟସ୍ ଦଉଚନ୍ତି କହୁଛନ୍ତି। ଆଉ ଦେଖିବା ଯିବା ଆଉ। ଆଉ ରଜ ପାଇଁ କଣ ମାନେ ଯୋଉ ଡ୍ରେସ୍ ଫ୍ରେସ୍ କି କଣ କିଣାକୁଣି କରିସାରିଲନି ନା ନାଇଁ।
ହଁ ରଜ ପାଇଁ ସାରିଲାଣି ମୁଁ ଏବେ ରିସେଣ୍ଟଲି ପରୀକ୍ଷା ଦେବା ପାଇଁ ଯାଇଥିଲି। ଆସିଲା ବେଳେ ମଲ୍ରୁ କିଣିକି ଧରି ପଳେଇ ଆସିଲି। ତାପରେ ଆଜି ବି ବାବା ଆଉ ହଳେ ଡ୍ରେସ୍ ଧରିକି ପଳେଇ ଆସିଚନ୍ତି।
ଉଁ। ରଜ ମାନେ ଆସିବ ତ ମାନେ ମୁଁ କଣ କହୁଥିଲି କହିଲ ଆମର ଏଇଠି ନା ଗୋ ଗୋଟେ ମାନେ ନୂଆ ଦୋକାନ ଟା ଖୋଲିଚି। ଆଗରୁ ଦୋକାନ ଥିଲା ତାଙ୍କର ପୁରୁଣା। ଉଁ ହୁଁ କିନ୍ତୁ କଣ କଇ ହିଲ ଏବେ ନୂଆ ସପିଂମଲ୍ ଟାଇପ୍ର ସେ ଏଠି କରିଚନ୍ତି ହେଲା। ଆଉ ତାଙ୍କର କଣ କହିଲ ମାନେ ପୁରା ନୂଆ ଲାଟେଷ୍ଟ ମଡେଲ ସବୁ ଡ୍ରେସ୍ ଭଲ କପଡାର ଆସିଚନ୍ତି। କ୍ଵାଲିଟିର ଆଉ ସିଏ କଣ କହିଲ ମାନେ ଏମିତି ଡ୍ରେସ ପଟା ବି ରଖିଚନ୍ତି ଶାଢ଼ୀ ଲୁଗା। ଛୁଆଙ୍କର ଟଏଜ୍ ମାନେ ଖେଳନା ଫେଳନା ବି ରଖିଛନ୍ତି ଆଉ ତା ସହିତ ଜୁଏଲାରୀ। ସବୁ। ଏମିତି ଇୟରିଙ୍ଗ୍ ଫିୟରିଙ୍ଗସ୍ ବି ରଖିଛନ୍ତି। ଓ ସବୁ କିନ୍ତୁ ଅଫର୍ ପୁରା ଦଉଛନ୍ତି ଫିପ୍ଟି ପରସେଣ୍ଟ୍ ଅଫର୍ ମାନେ ତମେ ଯେତେ ଟଙ୍କାର କିଣିବ ତାର ଉପରେ ଧର ତମେ ଦଶ ହଜାର ଟଙ୍କାରେ କିଣିବ ତ ତମର ପାଞ୍ଚ ହଜାର ଟଙ୍କା ଅଫ୍ ହେଇଯିବ। ହ ଏମ୍ ହଁ ହୁଁ। ହଁ ନା ମୁଁ କହୁଥିଲି ତ ଯିବା ପାଇଁ ମାନେ କଣ କହିଲ ଆମେ ଯଦି ଜଣେ ଦି ଜଣ ଗଲେ ଆମେ ଯେତିକି ଆଣିବୁ ଅଧିକ ଗଲେ ଅ ଅଧିକ ଟଙ୍କାରେ ଆଣିବ ନା ତ ମୁଁ ସେଇଥିପାଇଁ କହୁଥିଲି। କି ତମେ ନ ହେଲେ ଆସିଥାନ୍ତ ଆମେ ଯାଇଥାନ୍ତେ ଆଉ ବଢିଆ କସ୍ମେଟିକ୍ସ ବି ମାନେ ଏମ୍ତି ପାଉଡ଼ର୍ ସାବୁନୁ କି କିଛି ବି ଜୁଏଲାରୀ ହେଲା ଇୟରିଙ୍ଗସ୍ ହେଲା କି କା କିଛି ବି ମେକ୍ଅପ୍ ସାମାନ ବି ସବୁ ଆଣି ପାରିବ ଆରାମ୍ ସେ।
ଆଚ୍ଛା। ଡ୍ରେସ ସହିତ କସ୍ମେଟିକ୍ ଜିନିଷ ବି ସବୁ ରଖୁଚନ୍ତି।
ହଁ ସବୁ ସିଏ ରଖୁଛନ୍ତି ମାନେ ଝିଅ ପିଲାଙ୍କର ଯାହା ଯାହା ବି ଦରକାର ସବୁ ଜିନିଷ ର ଖୁଚନ୍ତି ତ ଆ ଉଁ। ଆମେ ମିଶିକି ଗଲେ କଣ ନା ଟିକେ ଅଧିକ ଜିନିଷ ଅଧିକ ରେଟ ମାନେ ଟଙ୍କାରେ ଆଣିଲେ। ଆମେ ଯେତେ ଅଧିକ ଆଣିବା ମିଶିକି ଗଲେ ଗୋଟେ ଇଏରେ। ଆମେ ଅଧିକରେ ଆଣିଲେ ସି ଆମର ଡିସ୍ କାଉଣ୍ଟ ଅଧିକ ବି ମିଳିବ ଆଉ ସେୟା କହୁଥିଲି ଆଉ।
ଆଚ୍ଛା ହଉ ଦେଖିବା ମୁଁ ସମୟ ପାଇଲେ ଯିବି ଆଉ। କିନ୍ତୁ କିଣା କୁଣି କଲେ କିଛି ନାହିଁ କିନ୍ତୁ ମୁଁ ତ ରହିବିନି ରଜରେ।
ହଁ ରଜରେ ରହିବନି ତ।
ଘରେ ସମସ୍ତେ ସେୟା କହୁଚନ୍ତି। କଉଚନ୍ତି ଘରେ ରଜରେ ସବୁ ବର୍ଷ ରଜରେ ମୁଁ ଘରେ ରୁହେ ନା। ରଜରେ ରହିବୁନି ଆଉ। କଣ କରିବା? ତା ପରେ ମୋ ନନା ଯିଏ। ସିଏ ବି ବାହାରେ ଚାକିରି କରିଚନ୍ତି। ସିଏ ବି ବାହାରେ ତ ସିଏ ଆସିବେ ନ ଆସିବେ ତାଙ୍କ କରିବେ ଠିକ୍ ନାହିଁ। ଘରେ ଜଣେ ନ ରହିଲେ ଛୁଆ ଘରକୁ ଭଲ ଲାଗେନି ଆଉ।
ହୁଁ ନା ରଜଟାରେ କଣ ଖାଲିରେ କଣ କାହା ପାଇଁ ରଜ ପାଳନ କରିବୁ।
ହଁ ପରା ସେଇଆ କହୁଥିଲି।
ରଜରେ ନ ରହିନି ଆଉ। ଆମର ମେନ୍ ପର୍ବଟା ରଜ ରଜଟା ନା ରଜ। ରଜରେ ଯାହା ହଉ ପଛେ କଉଥିରେ ରୁହ ନ ରୁହ ରଜଟା ମେନ୍ ରହିବା କଥା ଘରେ ନା କି।
ରଜରେ କିଏ ମାନେ ପରୀକ୍ଷା ପଡେ କିନ୍ତୁ ଏ ବର୍ଷ ରଜରେ ପରୀକ୍ଷା ପକେଇ ଦେଇଛନ୍ତି।
ହୁଁ କୋଉଠି ପଡୁଚି ପରୀକ୍ଷା।
ପରୀକ୍ଷା ସେପଟେ ପିଇସିଙ୍କ ଘର ଗାଁରେ ପଡୁଛି ସେ ପଟେ।
ହୁଁ ହଉ ହଉ ଦେଖ୍ ଖିବା ଆଉ। ତମେ ତ କହୁଛ ରହିବନି। ଆଉ ଆମେ କଣ ତମ ଗାଁ ପଟେ ଆଉ ଯିବୁ ବୁଲିବା ପାଇଁ।
ନାଇଁ ଆସିବ ବୁଲିକି ଯିବ ନୂଆ ମାଇଁ ଆସିଛନ୍ତି। ବୁଲିକ ଯିବା। ତୁମେ ତ ନୂଆ ମାଇଁଙ୍କୁ ଦେଖିିନ ନୂଆ ଭାଉଜଙ୍କୁ।
ଦେ ନା ମୁଁ ଦେଖିଛି ଫଟୋରେ। ଫଟୋରେ ଦେଖିଚି। ରିଏଲରେ ବି ଦେଖିଥିଲି ଥରେ। ଉଁ ଦେଖ୍ ଦେଖିବା ଆଉ। ଯିବା ଆଉ। ହଉ ଦେଖିବା ଗରମ ତ ଏମ୍ତି ହଉଛି।
ହଁ ପରା କିନ୍ତୁ ବର୍ଷା ହେଲେ ଭଲ ଲାଗିବ। ଏବେଠୁ ରଜ ପାଗ ହେଇଗଲାଣି ଚାରିଟା ବେଳେ ବର୍ଷା ହଉଛି ନା। ବର୍ଷା ଉଠଉଛି।
ଉଁ। ରଜ ବେଳକୁ ପ୍ରାୟତଃ ବର୍ଷା ହେଇଯିବ ବୋଧେ ହେଇଗଲେ ଭଲ ଲାଗିବ ଟିକେ ବୁଲିବା ପାଇଁ ଆଉ।
ହଁ ଥଣ୍ଡା ଲାଗିଲେ ଭଲ ଲାଗେ ଆଉ।
ହୁ।
କିନ୍ତୁ କିଛି କିଛି ଏରିଆ ବର୍ଷା ହଉଛି ମାନେ ସେପଟ ରିଜିଅନ୍ ଗୁଡା ଯେମିତି କିି ସେପଟ ଆମର ଯୋଉ ଗଛ ଗୁଡାରେ ଜଙ୍ଗଲ ଫଙ୍ଗଲ ଟାଇପର ଅଛି ସେଇପଟେ ଏରିଆରେ ବହୁତ ବର୍ଷା ହଉଛି। ଆମ ପଟେ ଏତେ ବର୍ଷା ନାହିଁ। ମାର୍କେଟ ଏରିଆଟା ପ୍ରାୟ ବୋଲି ସେଥିପାଇଁ ବର୍ଷା କୋଡିଏ ବର୍ଷା ହଉଛି ତୁମେ କେବେ ଘରକୁ ଆସିଲ?
ମୁଁ ଆସିଲିଣି ଦି ତିନି ଦିନ ହବ ଆସିଲିଣି ଆଉ ପଳେଇ ଯିବି ଦେଖିବା ରଜ ତ ଅଛି କଣ କହୁଛି ଦେଖିବା ଆଉ?
ଆଚ୍ଛା ହ ଆଉ ଦେଇ ପିଇସା ସମସ୍ତେ ଭଲ ନା ସମସ୍ତଙ୍କ ଦେହ ଭଲ ଅଛି ନା?
ସବୁ ଭଲ ଆଉ।
ହୁଁ।
ହଉ ଆଉ ଯୋଉ ପ ନା ନା ସିଏ ଆସିନି ତାର ପରୀକ୍ଷା ହଉଛି ତ କାଲି ସରିଲେ ଆସିବ ଆଉ।
ଆଚ୍ଛା ହଉ ତାହେଲେ ତୁମ ଚାକିରି ଭଲ ନା ଏବେ?
ହୁଁ ସବ ଭଲ ଭଲ ତ ଚାଲିଛି ସେମିତି ଆଉ।
ଏବେ ତୁମର ଉପରେ ପୋଜିସନ ହେଇଯାଇଛି ପରା?
ହଁ ଟିକେ ପ୍ରମୋସନ ହେଇଛି ଆଉ।
ପ୍ରମୋସନ୍ ଅଛି ଏବେ କାମ ଫାମ ଲୋଡ଼ ଛି ନା ବେଶୀ କିଛି କାମ ଲୋଡ ନାହିଁ।
ନାଇଁ ଏତେ କାମ ଲୋଡ ନାହିଁ ଆଉ। ଜାଗା ଟିକେ ଦୂର ଇଏ କଷ୍ଟ ପାଖରେ ହେଇଥିଲେ ଘରକୁ ଆସିପାରନ୍ତୁ ଏ ଦୂର ହେଲେ ଛୁଟି ନବାକୁ ପଡିବ ଛୁଟି ପୁଣି ମିଳୁଥିବ ନ ମିଳୁଥିବ ଏଇଆ ଆଉ କେତ କେତେ ଦିନ ଆସିବ ଦି ଦି ଦିନ ଲାଗିଯିବ ଯିବା ଆସିବାରେ ତ ସେଇଟା ଟିକେ ଅସୁବିଧା। ମେଲେ ବାକି ଜାଗା ଭଲ ରହିବ ଫାଷ୍ଟ ଫାଷ୍ଟ ଏକୁଟିଆ ରହିଲେ ଗୋଟେ ଅବାଗିଆ ଲାଗେ ନା? ହଁ ଏବେ ଟିକେ ଆଡଜଷ୍ଟ ହେଇଗଲେଣି ସେଠି ଆଉ ଭଲ ଲାଗୁଛି ଏବେ ଟିକେ ରହିବା ପାଇଁ ଆଉ।
ସେପଟେ ଏରିଆ କେମିତିକା ଭଲ ନା ସମସ୍ତେ?
ଏରିଆ ହ ଟାଉନ ଟା ପୁରା ଯାଜପୁର ଟାଉନମାନେ ଆମର ମୁନସିପାଲିଟା ନା? ମୁନସିପାଲିଟି ଏରିଆ ନା କଣ ହଁ ସେଇ ପା ଏରିଆ ମୁନସିପାଲଟି ଏରିଆ। ତ ଟାଉନ ଟା ପୁରା ଆ ମାର୍କେଟ ଏରିଆ ଆମ ମାନେ ମୋ ର ପାଖରୁ ହୁ ମାର ଷ୍ଟାର୍ଟ ହଉଛି ତ ଭଲ ଅଛି ଆଉ ଜାଗା ଭଲ। ଲୋକ ଭଲ ଅଛନ୍ତି ସାର୍ ବି ଜଣେ ଭଲ ଆମ ଏପଟ ସାର୍ ଅଛନ୍ତି ତ? କିଛି ଅସୁବିଧା ନାହିଁ ଫାଷ୍ଟ ଫାଷ୍ଟ ଟା ହଁ ହଁ ହଉ ତାହେଲେ ଆଉ କେତେବେଳେ କଥା ହବା ମୁଁ ରଖୁଛି।
ଆଜ୍ଞା ଆଜ୍ଞା ହଁ।
ହଁ।